ହାଲୋ,
ହାଲୋ। ହଁ, କଣ କରୁଛନ୍ତି ଆପ ଆପଣ ଶୁଭୁଚିତ ତ?
ହଁ, ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବେ ଶୁଭୁଛି?
ହଁ ମତେ ତ ଶୁଭୁଛି ।ଆପଣ କଣ, ପାଇଁ ଫୋନ କରିଥିଲେ କହୁନା ନାହାନ୍ତି?
କହୁ, କଣ ପାଇଁ ଫୋନ କରିଥିଲି ନା, ଆପଣଙ୍କ ଘରକୁ ମୁଁ ଯେତେବେଳେ ଯାଇଥିଲି ହେଲାଣି ଦୁଇ ମାସ ତଳେ, ସେବେ ମୁଁ ଆପଣଙ୍କ ଘରେ ଗୋଟେ ପାଣ୍ଡା ଦେଖିଥିଲି ।ତ ସେଇ ପା ପାଣ୍ଡା ବିଷୟରେ ମୁଁ ଏବେ ଗୋଟେ ଭିଡିଓଟେ ଜଷ୍ଟ ଅନଲାଇନରେ ଦେଖୁଥିଲି ।କଣ ଥିଲା ମୁ ସେ କହିବେ? ଆପଣ ବି ପୁରା ଫାଙ୍କା ଅଛନ୍ତି ଟିକେ ଶୁଣିଦେବେ?
ହଁ କହୁନାହାନ୍ତି ।ମୁଁ ତ ଏବେ ପୁରା ଫାଙ୍କା ଅଛି।
ହଁ, ଜାଣିଛନ୍ତି ଏବେ ମୁଁ ଗୋଟେ ଦେଖୁଥିଲି। ଗୋଟେ ଚିଡିଆଖାନାରେ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି ତ?
ହଁ, ଶୁଭୁଚି।
ଗୋଟେ ଚିଡ଼ିଆଖାନାରେ, ଗୋଟେ ପାଣ୍ଡାଟେ ରହିଥିଲା। କିଛି ଲୋକ ତା ସହିତ ଭେଟି ବାକୁ, ଆସିଥିଲେ ।ଭେଟିଲା ପରେ ସେ ମାନେ ଦେଖା କରିବାକୁ ଆସିଥିଲେ। ଭେ-ସେ ଲୋକ ଲୋକ ମାନଙ୍କ ଭିତରୁ, ମାନେ ଗୋଟେ ଲୋକଟେ ଥିଲା। ସେଇ ଲୋକକୁ ଦେଖିକି ସେ ପାଣ୍ଡା, ଏତେ ଖୁସି ହେଇକି, ଏତେ ଡ୍ୟାନ୍ସ କଲା, ମାନେ ନାଚିଲା ସେଇଠି ଛିଡା ଏ କନରେ ନାଚିଲା ସେଠି ଯେତେ ବି ଦର୍ଶକ ମାନେ ଥିଲେ ସବୁ ତାକୁ ଦେଖିକି ଏ ଏତେ ଆଶ୍ଚର୍ଯ୍ୟ ହେଇଗଲେ ।ମୁଁ ସେ ଭିଡିଓ ଟା ଦେଖିକି ଏତେ ମାନେ ପା- ପାଣ୍ଡା ଟା କଣ? ଗୋଲୁ, ମୋଲୁ ଭଳିଆ ହେଇଥାଏ ନା । ମାନେ ଟିକେ ମୋଟା ହେଇକି, ଟିକେ ପେଟ, ଫେଟ ବାହାରିଥିବ ତ ଟିକେ, ମୋଟାଳିଆ ହେଇକି ହେଇଥାଏ ।ତ ସିଏ ଯେତେବେଳେ ନାଚୁଥାଏ ବଢିଆ ଦେଖା ଯାଉଥାଏ ।ଆଉ ଜାଣି ଛନ୍ତି ସେ ଲୋ ଲୋକଟା କିଏ, ଆପଣ ଜାଣିଛନ୍ତି?
ନା।
ଆ' ଜାଣିଛୁନା ତୁ ସେ ଲୋକଟା ହଉଛି, ଆକ-ସତ କଥା ହଉଛି ସେ ପାଣ୍ଡା ଟା କିଛି, ବର୍ଷ ପୂର୍ବରୁ ହଜି ଯାଇଥିଲା ।ତାକୁ ଗୋଟେ ଲୋକଟେ ସେ ଗୋଟେ ଗ୍ରୁପ ଗୃହପାଳିତ ପଶୁ ହିସାବରେ, ଜଣଙ୍କ ଘରେ ରହୁଥିଲା ।ହେଲେ ତା ପରେ ସେ ହଜି ଯାଇଥିଲା । ଲୋକଟା ତାକୁ ଖୋଜିକି ପାଇଲାନି। ଯେତେବେଳେ ପାଇଲାନି ଏଇ ପାଣ୍ଡା ଟାକୁ ଆଣିକି ଚିଡ଼ିଆ ଖାନାର, ଲୋକମାନେ ମାନେ ଚିଡିଆଖାନାରେ, ଯୋଉମାନେ ଚାକିରୀ ବାକିରି କରୁଛନ୍ତି, ସେଇ ଲୋକମାନେ ଆଣିକି ତାକୁ ଚିଡ଼ିଆଖାନାରେ ରଖିଦେଲେ। ସେଇ ଦିନ ଠାରୁ ସେ ପା ଣ୍ଡା ମନ ଦୁଃଖରେ ରହୁଥିଲା ସେଇଠି ମାନେ ଚିଡ଼ିଆଖାନାରେ ତ ଏବେ ସେ ଯୋଉ ମାନେ ଲୋକଟା ତା ସହିତ ଦେଖା କରିବାକୁ ଆସିଲା ମାନେ ତାକୁ ଦେଖିକି ସେ ପାଣ୍ଡା ଏତ୍ ଏତେ ଖୁସିରେ ନାଚୁଥିଲା କାହିଁକି ନା ଯେତେ ଯାହା ହେଲେ ବି ସିଏ ତାର ବାପା ଭଳିଆ ହବ। ଆଉ ଇଏ ତାର ପୁଅ ଭଳିଆ ହବ ନା କଣ କହୁଚନ୍ତି?
ହଁ ଆଉ ମୁଁ ବି ଥରେ ଏଇ ଅନଲାଇନ୍ ରେ ସବୁ ଭି ଡିଓ ଦେଖିଥିଲି। ଏମାନ୍ ମାନେ ଚାରି ଟି ପାଞ୍ଚଟା ଲୋ ଲୋକ ଥିଲେ। ସେ ପାଞ୍ଚ ଜଣ ଲୋକ ଯୋଉ ଥିଲେ ସେମାନେ ଗୋଟେ ଚିଡିଆ ଖାନା ଗଡିଥିଲେ। ସେଇ ଯୋଉ ଚିଡିଆଖାନା ସେମାନେ କରିଥିଲେ ଚିଡିଆଖାନାରେ ତାଙ୍କ ପାଖରେ କିଛି ପଶୁ ନଥିଲା। ସେମାନେ କଣ କରିଥିଲେ ନା ପଶୁର ଯୋଉ ପୋଷାକ ମିଳେନି ସେଇ ପୋଷାକ କୁ ଆଣିକି ଗୋଟେ ଥିଲା ପାଣ୍ଡାର, ଆଉ ଗୋଟେ ଥିଲା ବାଘ, ଆଉ ଗୋଟେ ଥିଲା ସିଂହ। ଏମିତିଆ ସବୁ ପୋଷାକ ପିନ୍ଧୁଥିଲେ ତିନି ଜଣ ଆଉ ଗୋଟେ ଯୋଉ ସେଇ ପୋଷାକରେ ଗରମ ଦିନରେ ବହୁତ ଗରମ ବି ହୁଏ। ତାପରେ ସେଇ ଠି ଗୋଟେ ଷ୍ଟାଣ୍ଡ ଲଗେଇକି ଗୋଟେ ଜେବ୍ରା ଟା ରଖିଦେଲେ ସେ ଜେବ୍ରାଟ ର ଖାଲି ଲି ବେକ ଦେଖା ହଉଥିଲା। ସେ ବେକ ଟା ସେ ଏପଟକୁ ସେପଟକୁ ବୁଲଉଥିଲା। ତାପରେ ସେଠି ଯେତେବେଳେ ଫାଷ୍ଟ ଟାଇମ ଗୋଟେ ପିକନିକରେ ଗୋଟେ ଛୋଟ ଛୋଟ ପିଲା ମାନେ ଆସିଲେ
ହଁ
ସେମାନେ ଫାଷ୍ଟ ସେ ପାଣ୍ଡା ଟୋଟାଲି ବାହାରକୁ ଆସିଲାନି ମାନେ ସେଠି ଏତିକି ସ ସମସ୍ତେ ଯୋଉ ପାଣ୍ଡା ଡ୍ରେସ ପିନ୍ଧଥି ମାନେ ସବୁ ଡ୍ରେସ ପିନ୍ଧିଥିଲେ ଏ ପାଣ୍ଡା ପଶ୍ ଯୋଉ ସିଂହ ଆଉ ବାଘର ସେମାନେ କେହି ବାହାରକୁ ଆସିଲେନି। ତାପରେ ଯେତବେଳେ ଅଧିକ ଲୋକ ବଢିଲେ ଯେ ଧୀରେ ଧୀରେ ସେତ୍ ସେତବେଳେ ସେମାନେ ସେତବେଳେ ବାହାରକୁ ଆସିଲେ ଆଉ ଥରେ ସେ ପାଣ୍ଡା ଟା କଣ ହେଇଥିଲା ନା? ସେ ପାଣ୍ଡା ଟା ଥରେ ବସିକି ଯୋଉ ଥଣ୍ଡା କା ଥଣ୍ଡା ପିଉଥିଲା ତାପରେ କୁୁରକୁରି ଖାଉଥିଲା ସେଇ ଭିଡିଓ ଟା ଯେତବେଳେ ଗୋଟେ ଲୋକ କଟେ କରିଦେଲା ତାକୁ ଯେତବେଳେ ଅନଲାଇନରେ ରଖିଲା ସେଇ ପୁଜୁ ସେଇ ଯୋଉ ଚିଡିଆଖାନାର ସେଇ ଚିଡିଆଖାନାରେ ବହୁତ ଲୋକ ହେଇଗଲେ। ମାନେ ପୁରା ଭିଡ ହେଇଗଲା ସେ ଚିଡିଆଖାନା । ଏମିତିଆ ମାନେ ପାଣ୍ଡା ବି ଥଣ୍ଡା ଆଉ କୁୁରକୁରି ଖାଉଚି ବୋଲି ସବୁ ଲୋକ ଦେଖିବାକୁ ବି ଆସିଥିଲେ। ଆଉ ସେ ପାଣ୍ଡାଟା ଗୋଟେ ଚଟାଣ ବଛରେ ମେଞ୍ଚେ କୁୁରକୁରି ଆଉ ଥଣ୍ଡା ରଖିଥିବ ସବୁ ଲୋକ ଆସିଲେ ସମସ୍ତଙ୍କୁ ପିଇ କି ଦେଖେଇବ ଆଉ ସେ ଯୋଉ ଥଣ୍ଡା ଆଉ କୁୁରକୁୁରିର ଯୋଉ ବୋଟଲ ଆଉ ଜରି ସେଗୁଡାକ ସେ ସବୁ ଲୋକଙ୍କର ମୁଣ୍ଡ ଉପରକୁ ନେଇକି ପକେଇବ ଆଉ ସ ସେଇଠି ଗୋଟେ ମାଙ୍କଡଟେ ବି ଥିଲା ସେଇଟା କିନ୍ତୁ ସତ ମାଙ୍କଡ଼ ଟା ସେ ମାଙ୍କଡ ଟା କଣ କରେ ଜାଣିଛନ୍ତି ସେ ମାଙ୍କର ମାଙ୍କଡ ଟା ଯୋଉ ଲୋକମାନ ଙ୍କ ବ୍ୟାଗ ରେ ଜରି ଥିବ କିଛି ଖାଇବା ଜିନିଷ ଥିବ ସିଏ ସେ ଖାଇବା ଜିନିଷକୁୁ ଯାଇକି ତାଙ୍କ ବ୍ୟାଗ ଚେନ ଖୋଲିକି ନେଇ ଆସିବ। ନାଇ ଯଦି ସେମାନେ ହାତରେ ବି ଧରିଥିବେ ତାକୁ ସେ ହାତରୁ ବି ନେଇଯାଏ ଛଡେଇକି ନେଇ ଆସିବ, ଆପଣ ଜାଣିଛନ୍ତି ଏଇ କଥା?
ହଁ ହଁ ମୁଁ ବି ଏଇ ସବୁ କଥା ଗୁଡାକ ନା ସେଇ ଯୋଉ ଛୋଟ ଛୋ ଟ ଭିଡିଓ ଗୁଡାକ ଆଜିକାଲି ଆସୁଚି ସେଇଥିରୁ ଦେଖିଚି ଆକ୍ଚୁଆଲୀ କଣ ହେଇଚି ନା ସେମା ମାନେ ଚୋରି ଇରାଦାରେ ନଥାନ୍ତି, ସେମାନେ ନା ଗୋଟେ ଖେଳୁଥାନ୍ତି, ଗୋଟେ ଖୁସି ବୁଝିପାରିଲେ ନା ନାଇଁ। ଆଉ ଆପଣ ଯୋଉ କହିଲେ କି ଆଜିକାଲି ସବୁ ପଶୁପକ୍ଷୀ ମାନେ ଯୋଉ ଭୋଜି ହେରିକାରେ ପାର୍ଟି ହେରିକା ରେ ବୁଲୁଚନ୍ତି ହଁ ବା ମୁଁ ଦେଖିଚି ସବୁ ଆଜିକାଲି ପାଣ୍ଡା ହଉଚନ୍ତି ନହଲେ ଭାଲୁ ହ ଉଚନ୍ତି ନହେଲେ କିଟି, କିଟି ତ ଆପଣ ଜାଣିଥିବେ କୁନି ବିଲେଇ ସେଇଆ ହେଇକି ବୁଲୁଚନ୍ତି ନହେଲେ ପପି ହେଇକି ବୁଲୁଚନ୍ତି। ପପି ହଉଚି କୁନି କୁକୁର ଆଉ ହୋଉଚି ଏ ଯୋଉ ରାବିଟ, ରାବିଟ ମାନେ କଣ କହିଲ ଠେକୁଆ, ଠେକୁଆ ହେଇକି ବି ବୁଲୁଚନ୍ତି ପିଙ୍କ୍ କ ଲର୍, ହ୍ୱାଇଟ କଲର୍ ର ଜାମା ପିନ୍ଧିକି, ପୁରା ବେଶ ହେଇକି, ଏଇଟା ମତେ ଦେଖିକି ବହୁତ ଭଲ ଲାଗୁଚି । ଏଇଟା ଖାସ୍ କରିକି ସବୁ ଚତୁର୍ଥୀ ପାର୍ଟିରେ ଆଉ ଜନ୍ମଦିନ ପାର୍ଟିରେ ଏଇଗୁଡାକ ସବୁ କରୁଥାନ୍ତି। ଆଉ ମଧ୍ୟ ବରଯାତ୍ରୀରେ ବି ଏମିତି କରୁଥାନ୍ତି କିନ୍ତୁ ଜଣେ ଅଛନ୍ତି ସେଇ ଲୋକମାନେ ଏଇ ଯୋଉ ପୋଷାକ ଗୁଡାକ ପିନ୍ଧିକି ଆସିକି ସିନା ଆମ ସାମ୍ନାରେ ଗୋଟେ ହସ ପିଛନ୍ତି କିନ୍ତୁ ସେ ପୋଷାକ ପିନ୍ଧିକି ରହିବା ବହୁତ କଷ୍ଟକର ପାଠ। ହଉ ଛାଡ ସେ ଯେମିତି ମ୍ୟାଜିକ ଦେଖ ହଉଛନ୍ତି ବୋଲି ହିଁ ଆମେ ଟିକେ ତାଙ୍କୁ ଦେଖିକି ଖୁସି ହଉଛୁ ଆପଣ ବି ତାହେଲେ ସବୁ ଭୋଜିରେ ଏଇ ସବୁ ମାନଙ୍କୁ ଦେଖିଛନ୍ତି ନା, ଆପଣଙ୍କୁ ତାଙ୍କ ସହିତ ଫଟୋ ଉଠେଇବାକୁ ଭଲ ଲାଗେ?
ହଁ ମତେ ତ ଫଟୋ ଉଠେଇବାକୁ ବହୁତ ଭଲ ଲାଗେ, ଆଉ ଆପଣ ଗୋଟେ ଜାଣିଛନ୍ତି ସେ ଆମର ଯୋଉ ଏଇ ଯୋଉ ହାଇଟେକ୍ ଛକ ପାଖରେ ଯୋଉ ଗୋଟେ ଥିଲା ମାନେ ଏବେ ଗୋଟେ ଉତ୍ସ ଉତ୍ସବ ଟେ ହେଇଥିଲା ଏଇ ଫେବୃଆରୀ ମାସରେ ଅନୁକୁଳ ଚନ୍ଦ୍ରଙ୍କର ଯୋଉ ବ ଡ ଉତ୍ସବ ଟା ହେଇଥିଲା ସେଇଠି ବି ବହୁତ ସାରା ପାଣ୍ଡା ତିନିଟା ଥିଲେ ଭାଲୁ ତିନିଟା ଥିଲେ ତାପରେ ସେଇଠି ଯୋଉ ଆପଣ ଯୋଉ କି ଟି କହିଲେ ସେ କିଟି ବି ତିନିଟା ଥିଲେ ତାପରେ ସେଇଠି ଯୋଉ ପିକାଚୁ ଯୋଉଟା କହୁଛନ୍ତି ସେ ପିକାଚୁ ବି ଚାରି ପାଞ୍ଚଟା ପୁରା ହେଇକି ସ ସବୁଠି ବୁଲାବୁଲି କରୁଥିଲେ ସମସ୍ତଙ୍କ ସହିତ ବା ଫଟୋ ଉଠାଉଥିଲେ ଆଉ ଜାଣି ଛନ୍ତି ସେମାନେ ନା ଛୋଟ ଛୁଆଙ୍କୁ ତାଙ୍କର ପା ଉଁ ଯୋଉ ପାଣ୍ଡା ଟା ଥିଲା ସେ ସେଇ ଛୋଟ ଛୁଆଙ୍କୁ ଉଠେଇକି ତା କାନ୍ଧ ଉପରେ ବସଉଥିଲା। ଆଉ ଯେମିତିକି ଲାଗୁଥିଲା ସତ ପାଣ୍ଡା ଟା ବହୁତ ବଡ ପାଣ୍ଡା ଟା ହେଇଛି। ସ ସତ ପାଣ୍ଡା ଟା ସେଇ ଛୋଟ ଛୁଆ ଟାକୁ ଟେକିକି ନେଇଯାଉଛି। ସେମିତି ପୁରା ଲାଗୁଥିଲା କିନ୍ତୁ ସେମାନେ ସେମିତି ଫଟୋ ଉଠଉଥିଲେ।
ହଁ ମୁଁ ବି ଆପଣଙ୍କୁ କେତେବେଳେ ବି ଫଟୋ ପଠେଇବି ମୁଁ ବି ସେମିତି ସବୁ ଗୋଟେ କଇଁଛ ଆଉ ଗୋଟେ ହେଇଥିଲା ମଝିରେ ସବୁଜ ରଙ୍ଗର ଡ୍ରେସ୍ ପିନ୍ଧିଥିଲା ସେ ଆଉ ହଉଛି ଏମତି ବ୍ଲୁ କଲର ଟିକେ ଥିଲା ହ୍ଵାଇଟ୍ କଲର ଟିକେ ଥିଲା ଏମିତି ହେଇଥିଲା ସ ଗୋଟେ କଇଁଛ ତ ଫଟୋ ଉଠଉଛି ସିଏ ନାଚୁଛି ମୁଁ ତା ସହିତ ନାଚୁଛି ତାର ଗୋଟେ ଲାଞ୍ଜ ବି ସ ଏମିତି କରୁଥିଲେ ଗୋଟେ ମୁଁ ଆପଣଙ୍କୁ ଯୋଉ କହିଲିନି କିଟି, କିଟିର ବି ଗୋଟେ ଲାଞ୍ଜ ହୋଇଥିଲେ କେତେ ଯେ କଣ ଛୋଟ ଛୁଆ ତା ସହିତ ଯାଇକି ଲାଗୁଥିଲେ ତା ଲାଞ୍ଜ ରେ ଲାଗୁଥିଲେ ତା ଲାଞ୍ଜକୁ ଟାଣି ଦଉଥିଲେ ମାନେ ସେ ମାନେ ସେଟା କଣ ସତରେ ତ ନୁହଁ ନା ସେଟା ହଉଛି ସେ ଯୋଉ ଯୋଉ ଲୋକମାନେ ତା ଭିତରେ ବସିଥିଲେ ତ ମାନେ ତାଙ୍କୁ ବି ବହୁତ ଟିକେ ମଜା ଲାଗୁଥିଲା ତା କି ଏ ବି ସେମିତି ବିଲେଇ ଭଳିଆ ଏମିତି ଏମିତି ହେଇକି ଅନଉଥିଲେ ତ ଏମିତି ସବୁ ଛୋଟ ପିଲା ମଜା କରୁ ଥୁଲେ ଆପଣ ଦେଖେଇବେ ତ ଆପଣ ଯୋଉ ଫଟୋ ଉଠେଇଛନ୍ତି?
ହଁ, ହଁ, ମୁଁ ନିଶ୍ଚୟ ଦେଖିବି ଆଉ ମୁଁ ବି ସେଥିରେ ବହୁତ ସାରା ଫଟୋ ଉ ଉଠେଇଛି ଆପଣଙ୍କୁ ମୁଁ ବି ପଠେଇବି ତାପରେ ସେଇ ଯୋଉ କିଟି ଥିଲା ସେ କିଟି ଗୁଡାକ ବହୁତ କ୍ୟୁ କ୍ୟୁଟ ଆଉ ସେ କି ଏ ଗୁଡାକ ତ ବିଲେଇ ମାନେ ବିଲେଇ ମାନେ ଯୋଉଟା କୁହ ମାନେ ଯୋଉ କାର୍ଟୁନ ଆସେ ହେଲା କିଟି ସେଇଗୁଡା କ ତ ସେଇଗୁଡାକ ହି ହେଇଥିବ ବୋଧେ।
ହଁ, ହଁ, ହାଲୋ କିଟି ବା ସେଇ ବା କହିଲି ବିଲେଇ ମାନେ କୁନି ବିଲେଇ କିଟି ମାନେ ମୁଁ ସେ ବିଲେଇ ଛୁଆଙ୍କୁ ଆଜିକାଲି ସବୁ ରଙ୍ଗରେ ଡାକୁଛନ୍ତି କିଟି କିଟି ବୋଲି ଆଉ କୁକୁର ଛୁଆଙ୍କୁ ସବୁ ଡାକୁଛନ୍ତି ପପି ବୋଲି ତ କିଟି ପପି କି ଟି ସବୁ ସେମିତି ତାର ହଉଛି ଓଠ ପାଖରେ ଦେଖିବେ ସେ ଯୋଉ କାର୍ଟୁନ ର ଓଠ ପାଖ ରେ ଏମିତି କଳା କଲରେ ଏମିତି ନିଶ ଭଳିଆ ଏପଟେ ତିନିଟା ସେପଟେ ତିନିଟା ବାହାରିଥିବ। ତାର ମୁଣ୍ଡରେ ଦିଟା ଏମିତି ଧଳା କଲର ନହେଲେ ଗୋଲାପୀ କଲରର ଥି ଥିବ ଏମିତି ସବୁ ହୋଇଥିଏ କିଟି ଆପଣ ଦେଖିନାହାନ୍ତି ଯୋଉ ଫୋନ ଫୋନରେ?
ହଁ କିଟିକୁ ତ ମୁଁ ଦେଖିଛି ତା ମୁଣ୍ଡ ପାଖରେ ଦି ସାଇଡରେ ତାର ଥିବ। ଯୋଉ ଆ ବୋ ଭଳିଆ ଦିଟା କ୍ଲିପ୍ ଲାଗିଥିବ। ଏମିତି ସବୁ ହେଇଥିବ ମୁଁ ତାକୁ ଦେଖିଛି ଆଉ ସେଗୁଡା କ ଅଧିକ ବାହା ଘର ଆଉ ଛୋଟ ପିଲାଙ୍କର ଜନ୍ମ ଦିନ ଏକୋଇଶିଆ ଭୋଜିରେ ହିଁ ସେମାନେ ଯା ଯାଆନ୍ତି ଅଧିକ।
ହଁ ଆପଣ ଏଥର ଗଲେ ଆପଣ ଆରଥର କୁ ଗୋଟେ ଫୁଲ ବାଲାର ବୋ ଆଣି ଥିଲେ ଚୁଟି ରେ ଲଗେଇବ ବୋଲି ଆପଣ ଏଥର ଗଲେ କିଟିର ଆଣିବେ କିଟି ଟା ଆପଣ ଝିଅ ପିଲା। କିଟିଟା ଗୋଟେ ବୋ ରେ ଭଲ ଲାଗିବ ବୁଝିଗଲେ କି ନାହିଁ ତାହେଲେ ଆପଣ ଏବେ ଯାଆନ୍ତୁ କଣ କ ରିବେ ଆପଣଙ୍କୁ ଆପଣଙ୍କ ବାପା ବୋଧେ ଡାକୁଚନ୍ତି ବୋଧେ ଆପଣ ଯାଆନ୍ତୁ। ମୁଁ ଆପଣଙ୍କ ସହିତ କେତେବେଳେ ଫାଙ୍କା